ତମର ଅନ୍ଧଟା ଅଛି?
ହ ଆମର ହଉଛି ଦିଟା ଆଉ ଆମ ଘର ପାଖରେ ତାଙ୍କର ଦିଟା ତିନିଟା ଖଣ୍ଡେ ଏମିତି ଅଛିି ଆଉ।
ଆଛା ଆମର ଇ ବି ଅଛି ତିନିଟା।
ଆମରଥିଲା ଯେ ଆଉ ଆଉ ତିନି ଚାର୍ଟା ଖଣ୍ଡେ ଥିଲା ଆମର କାଟିଦେଲୁ ଘର ପାଖରେ ନା କାଳେ ବର୍ଷା ପବନ ଯୋଉ ହଉଛି ଥରେ ଘର ଫରେ ଏଠି ପଡିବ କରିବ ସେଥିପାଇଁ କାଟିଦେଲୁ।
ହଁ! ଭଲ କଲ କାହିଁକି ନା ଘରେ ଫେରେ ଯଦି ପଡିଯିବ, ମାନେ ବହୁତ୍ ଅସୁବିଧା। କେତେ ପଇସା ଖର୍ଚ୍ଚ କରି ହେ କରନ୍ତି ଘର। ଯଦି ଭାଙ୍ଗିଯିବ ଗଲା, ଏ ଯଉ ପବନ ଯଉ ବର୍ଷା ହଉଛି। ମାନେ ବଡ଼ ବଡ଼ ଗଛ କୁ ଓପାଡ଼ି କି ଫକାଡି ଦଉଛି।
ହଁ! ସେଉରା ନଡିଆ ଗଛ ନା, ସେଇଥିପାଇଁ କାଟିଦେଲୁ। ଆଉ
ହଁ! ଭଲ କଲ।
ତମ ଘର ପାଖରେ କି କି ଗଛ ଅଛି?
ଆମର ଆମ୍ବ ଗଛ ଥିଲା କେତେ? ତିନ୍‌ଟା ଆମ୍ବ ଗଛ ଥିଲା। ଆମ୍ବ ଗଛ ଆମର ଦିଟା ଏତେ ବଢ଼ିଆ ବଢ଼ିଆ ମିଠା ମିଠା ଆମ୍ବ ଥିଲା। ସେ ଦିଟା ଆମର ଘର କଲୁ ଆମର ସେ ଦିଟା ଯା ଙ୍କ ଆମ୍ବ ଗଛକୁ କାଟିଦେଲୁ। ଆଉ ଗୋଟେ ଯଉ ଇଏ ନଡିଆ ଗଛ କୁ କାଟିଦେଲୁ, ଆଉ ଦିଟା ନଡିଆ ଗଛ ଅଛି। ଆଉ ଗୋଟେ ଆଁ ଇଏ ଆମ୍ବ ଗଛ ଅଛି ଆଜି ଗୋଟେ ଆମ୍ବ ଗଛ କାଟିଦେଲେ, ଆଜି ଆମ ଘରେ। କହିଲେ କି ଏ ଘର ହଉଛି ନା ଘରେ ଅସୁବିଧା ହଉଛି। ସେ କାମ କରିବା ପାଇଁ ସେ ମା ମିସ୍ତ୍ରୀ କହିଲେ, କି ନା ତମେ କାଟିଦିଅ। ଆଉ ଅସୁବିଧା ହେବ। ନହେଲେ ସେ ଯଦି ମାନେ ମୋଟା ହେଇଯିବ।
ହଁ ତାପରେ ତା ଯଉ ଚେର ଉପରେ ଲମ୍ବିକି, ମାନେ ଘର ଫେରେ ଇଏ ହେଇଯିବ।
ସେଇପା ସେଇଥିପାଇଁ ସେ କହିଲେ କି ନା ତମେ କାଟିଦିଅ। ମାନେ ଏବେ ପତଡ ଅଛି କି ଆମ୍ବ ଫାମ୍ବ କିନ୍ତୁ ହଉଥିଲା, କିନ୍ତୁ ମାନେ ଏତେ ତାର ମୋଟା ହେଇନଥିଲା। ଟିକେ ପତଡା ଥିଲା କହିଲେ କି ଏବେ କାଟିଦିଅ, ଯଦି ମୋଟା ହେଇଯିବ ଫେର୍ ଗଲା। ଆଉ ମୋଟେଇ ଯିବ, ଘର ଫର ସବୁ ଫଟେଇ ଦେବ। ଆଉ ଘର ପୁରା ଘର ହେଇପାରିବନି। ଟିକେ କାନ୍ଥ ସିଆଡ କୁ ଯିବ। ଆଉ ହେଇପାରିବନି। ତମେ କା ଏତେ ଦିଅ ସେଇଥି ପାଇଁ ଆମେ କାଟିଦେଲୁ, ଆମର ଆମ୍ଭ ଏତେ ମିଠା ତମେ କୁହ ନା। ମୁଁ ମଉ ଘଡିଆ ମାନେ ଏତେ ମିଠା, ଆମ ଘର ପାଖରେ ଯେତେ ଅଛନ୍ତି। ମାନେ ଯା ଙ୍କର ନଥାଏ କିଛି ମାନେ ଗଛ ପଛ। ସେମାନେ ଆସିକି ମୁଁ ମମି ଦିଅନ୍ତି। ଯଉ ବ ମାନେ ପବନ ଫବନ ହୁଏ, ପୁରା ମାନେ ବିଛଣା ହେଇଯାଏ। ପୁରା ଏତେ ମାନେ ପଡେ ଆମ୍ଭ।
ଯଉ ଆମ୍ବ ଥିଲା କ'ଣ ଖଟା ଫଟା କରିଚ ନା କରିନା?
ଛି ଯଉ ଆମ୍ବ ସଡା କରନ୍ତି, ତାକୁ କରିଛି। ଆଉ ଯିଏ କେ ଦୁନିଆ ଖଟା କରିକି ଖାଇଲି, ଏବେ ଆଚାର ବି କରିକି ରଖିଛି। ମୁଁ!
ହଁ! ଆଚାର କରିକି ଥରେ ଏବେ ହିଁ ଆଉ କଣ ଆମ୍ବ ମିଳିବା ଆ ପରେ ସିଜିିନ୍‌ ପଳେଇବ। ସେ ଆମ୍ବ ଖଟା କରିକି ରଖିଥିବ। ସେଇଗୁରା ଖାଇବ ଭଲ ଲାଗିବ
ହଁ! ଏ ଯଉ ଶୁଖା ଖଟା ନ କରନ୍ତି ଆମ୍ଚୁର୍ ଆମ୍ଚୁର୍।
ହଁ
ହଁ! ମୁଁ ତାକୁ ବି କରିଛି। କରିକି ରଖିଛି। ସେ କିଛି ମାନେ କ'ଣ ତାକୁ କୁ ମାନେ କଞ୍ଚା ଲଙ୍କା, ଲସୁଣ ଫସୁଣ ଘୋରିକି ତାକୁ କୁ ଖାଆନ୍ତି ପଖାଡରୁ ବହୁତ୍ ଟେଷ୍ଟି ନାଗେ। ହଁ! ମୁଁ ତାକୁ ବେଶୀ କରି ଖାଏ। ବେଶୀ ଶୁଖେଇ ଫୁକେଇକି ସବୁ ଏତେ କୁହନା ଏଯଉ ସରେ ଏ ପ ବର୍ଷା ବଢ଼ି ଆସିଥିଲା। ହେଇ ଦୌଡିକି ଯାଅ ତାକୁ ଉଠାଅ ଫେର୍ ଫେରେ ଏଇ ଖରା ଆସିଲା ଟିକେ ନେଇକି ଶୁଖାଅ, ନହେଲେ ସେ ଗନ୍ଧେଇଯିବ। ଇଏ ମାନେ ଭଲ ହେ
ହଁ! ତାପରେ ବି ବହୁତ୍ ଦିନ୍ ରହିବନି।
ହଁ! ପା ତାକୁ ଯେତେ ଶୁଖେଇକି ମାନେ ରଖିଲେ। ସେତିକି ସେ ମାନେ ଭଲ ନା
ର ହଁ! ଭଲ ଲାଗିବ ରହିବ ବି, ବହୁତ ଦିନ୍‌ ରହିବ।
ସେ ଦିବର୍ଷ ଖଣ୍ଡେ ରହିଯିବ ସେ। ହଁ! ଆମ ଘର ପାଖରେ ମାନେ ଇଏ ବାଉଁଶ ଗଛ ଅଛି। ସିଏ ରାତିରେ ଖାଲି ମାନେ ଅଜିବ୍ ପ୍ରକାରର ଗୋଟେ ସାଉଁଣ୍ଟୁ ହବ। ମାନେ କଳକଡ କଳକଡ ହେଇ କି ଡେଞ୍ଜର୍ ହଁ! ପା କହନାଇଁ।
ହଁ କଡ଼ କଡ଼ ହେଇକିନା ଥିବ ତାକୁ ଟିକେ ଡର ଲାଗିବ।
ଭାରି ଭୟ ନାଗିବ କିଅ ମୁଁ ମାନେ ପଦାକୁ ବି ଟିକେ ଆସିମିନି ଯଦି ସେପଟେ ହେଲେ ମାନେ ମୁଁ ଦଉଡିକି ଯାଇକି ଘର ଭିତରେ ପଶିଯିମି କେବାଟ କେବାଟ ନଦେଇ
ହଁ ହଁ ତମେ ଯଦି ଛାତ ଘରେ ଥିବ ଦି ତିନି ଜଣ ଥିବ ସେମି ତି ଡର ମାଡିବନି ଆ ଯଦି ଏକା ଥିବ ଡର ଲାଗିବ।
ଡର ଲାଗିବ ମାନେ ମୁଁ ଦୌଡିକି ଯାଇକି ଘର ଭିତରେ।
ହଁ ତମର ଘର କେତେ ବାଟ ଗଲାଣି କାମ?
ଆ ମାନେ ଏଇ ପଳେଇ ଆସିଲାଣି ଛାତ ବାଟେ ସିଆଡେ ଆମର ଟିକେ ଆ ଗାଧେଇ ବକୁ ଘର ଫର କରିବୁ ତୁ ସେଇଥିପାଇଁ ସେ କହିଲେ ମିସ୍ତ୍ରୀ କହିଲେ କି ନା ତମେ ଟିକେ ଗଛ କାଟି ଦିଅ ହୁଁ।
ଯୋଉ ଗାଧୁଆ ଘର ଇଏ ସବୁ କରି ହଉନି।
ପାଇଖାନା ଫାଇଖାନା ସବୁ କରିବେ ତ ସେଇଥିପାଇଁ ହଁ।
ଭଲ କରିଚନ୍ତି।
ହୁଁ ଆଉ?
ଆଜି ତମକୁ କେମିତି ଲାଗିଲା କ୍ଲାସ୍ ସାର୍ ଙ୍କର?
ବହୁତ ଭଲ ଲାଗିଲା ଆଉ ମଜାମସ୍ତି ହେଲା ଖୁବ ଆମେ ମଜାମସ୍ତି କଲୁ। ସମସ୍ତେ ହଁ। ଆ ଆସିଲା ବେଳେ ବସରେ ଆସ ହଁ ବହୁତ ମଜା ଆସିଲା ଆମେ ଆସିକି ଆଡେ ବସ୍ ଷ୍ଟାଣ୍ଡରେ ଆସିକି ଆମେ ଆମେ ଗୁପଚୁପ ଖାଇଲୁ ମୁଁ ଖାଇଲି ମୋ ସାଙ୍ଗ ଖାଇଲା କୋଡିଏ କୋଡିଏ ଟଙ୍କାର ଆମେ ଯୋଉ ଭଳିଆ ଖାଇଲୁ ଖାଇଲୁ ଯୋଉ ଭଳିଆ ସେ ବସ୍ ଟା ସେଇ ଭଳିଆ ପଳେଇ ଆସିଲା। ସେ ଅଙ୍କଲକୁ କହିଲୁ କି ଆ ଇଏ ଏ ମାନେ ଅଙ୍କଲ କହିଲି ଜଲଦି ଜଲଦି ଟିକେ ଗୁପଚୁପ ଦିଅ ଆମର ଦଶ ଟଙ୍କା ସରିଯାଇଥିଲା। ଆଉ ଦଶ ଟଙ୍କାରେ ସେ ପାସ୍ ଟ କରିକି ଦଉଛି ସେ ଜଲଦି ଦେଲା ଆମେ ଦୌଡିକି ଖାଇକି ଆସି ଦୌଡିକି ଆସି ଟିକେ ମାନେ ଅ ଅଲଗା ଲୋକ ଚଢୁଥିଲେ ଆମେ ଜଲଦିରୁୁ ଖାଇକି ଆସିକି ତାଙ୍କୁ ପଇସା ଧଡିକିନା ଦେଇକି ଆସିକି ଆ ଆମେ ପୁରା ଦୌଡିକି ଆସିକି ବସରେ ଚଢିଗଲୁ।
ନହେଲେ ହଁ ପଳେଇଥିଲେ ଫେରେ ହଇରାଣ ହେଇଥାନ୍ତ।
କୁହନା କୁହନା ଆଉ ବସ୍ ବି ନାହିଁ ବହୁତ ହଇରାଣ ହେଇଥାନ୍ତୁ ଆଜି।
ହଁ ତାପରେ ଜଲଦି ବି ସେମିତି ଆଗେ ଦେଖିକି ବସ୍ ଟାଇମ ଦେଖିକି ତାପରେ ଖାଇବ କାହିଁକିନା ଏମିତି କେତେବେଳେ କେମିତି ମିଶ ହେଇଯିବ ଯଦି ଆଉ
ଆମେ କଣ ଜାଣିଥିଲୁ ସେ ବାରଟା ବାଜିନି ପଳେଇ ଆସିବ। ଯୋଉ ଭଳେ ତ ଖାଇଛୁ ଦଶ ଟଙ୍କା ସରିଲା ଆଉ କୋ କୋଡିଏ ଟଙ୍କାରେ ଯିବ ଅ ଦିଟା ହେଇଛି ଆଉ ସେ ଜଲଦି ପଳେଇ ଆସ ସେ ଜଲଦିରୁ ମତେ ତିନିଟା ତାକୁ ତିନିଟା ଦେଲେ ଆମେ ଦୋଡିକି ଯଦି ଖାଇକି ତାଉ ପଇସା ବାହାର କରିକି ଦେଲି ତାପରେ ଆମେ ଆସିକି ଦଡିକି ଚଡିଲୁ କଣ ସେତେବେଟେ କଷ୍ଟମର ପଳେଇ ଆସ ଥେଲେ ଯଦି ନ ଆସିଥାଆନ୍ତି ସେ ତ ପଳେଇ ଯାଇଥାନ୍ତା।
ହଁ ହୋଇଥାନ୍ତି କାହିଁକିନା ତମକୁ ଆଉ ଏତେ ଅପେକ୍ଷା କଣ ଅପେକ୍ଷା କଣ କରିଥାନ୍ତି କି?
ଅ ସେଇପା ଆମେ ଦି ଜଣ ପାଇଁ ସେ କ ଅପେକ୍ଷା କରିଥାନ୍ତା।
ହଁ ଆମେ ଆସିଲୁ ପୁରା ବଢିଆ ଏତେ ପବନ ଦେଲା ମୁଁ ଝରକା କତିରେ ବସିଗଲି। ପୁରା କାନରେ ବ୍ଲୁଟୁଥ ନଗେଇକି ଗୀତ ନଗେଇକି ମୁଁରେ ବସିଛି ମୋ ସାଙ୍ଗରେ ବସିଛି। ମୁଁ ମଁର ଏଇଭଳିଆ ମୁଣ୍ଡ ରଖିକି ଶୋଇକି ମୁଁ ଶୁଣିଛି ଆଉ ଘର ପଳେଇ ଆସିଲା ମୁଁ ସେ ମୋ ସାଙ୍ଗକୁ କଚି ଇବେ ତୁ ଘର ପଳେଇ ଆସିଲିଣି ତୁ ଶୋଇଛୁ ହୋଉ ତୁ ଶୋ
ହଁ ଜଣା ପଡିବନିଁ କାହିଁକିନା ଯୋଉ ଯଦି ଝରକା ପାଖରେ ବସ ଇବୁ ବସର ଝରକା ପାଖରେ ଜଣା ପଡିବନି ମାନେ ଆସିକି କେତେବେଳେ ପହଞ୍ଚି ଯିବୁ ଘର ପାଖରେ।
କି ବସ୍ ଯେଆଡେ ଯିବ ତୁ ତର ସେୟାଡେ ଯିବୁ ହଁ ପାଞ୍ଚ ଟଙ୍କା ତ ନେବା ଆଉ କଣ ମୁଁ ସେ ଯୁଆଡେ ଯିବ ମୁଁ ଶୁଆଡେ ଯିବି ମତେ ତ ଏଇଭଳି ବି ବୁଲିବା ପସନ୍ଦ ତୁ ତୁ ଜାଣିଛୁ ମୁଁ ମୋର ବୁଲିମି କଣ ହେଇଗଲା
ହଁ ଆଉ ଯୋଉ ତମକୁ ବ ତେ କଣ ଗଲେ ମାନେ ତମକୁ ବାନ୍ତି ବାନ୍ତି ହୁଏ କି?
ହଁ ମତେ ତମେ କୁହ ନା ସେ ଯୋଉ ପ୍ରାଇଭେଟ ବସରେ ଗଲାବେଳେ ମତେ ଖାଲି ବାନ୍ତି ନାଗେ? ମାନେ ସେ ପୁରା ମାନେ ଫାଙ୍କ ନୁହେଁ ମାନେ ପୁରା ମଣିଷ ମଣିଷର ପୁରା ମାନେ
ହଁ ଯେତେବେଳେ ଭିଡ଼ ଯେତେବେଳେ ଭିଡ଼ ହେଇଯାଇଥାଏ ସେତେବେଳେ ମାନେ ବେଶୀ ଫେରେ ମଣି ମାନେ ଗ୍ୟାସ ରେ ଲୋକ ଗ୍ୟାସ୍ ସେ ପୁରା ମାନେ ବେଶୀ ଇଏ ହେଇଯାଏ।
ତମେ କୁହନା ପୁରା ମାନେ କଣ ହେଇଯାଉଛି ପୁରା ଅଟମେଟିକ ପୁରା ବାନ୍ତି ମୁଁ ଜମା ପଛରେ କେବେ ମାନେ ମରିଯିମି ମୁଁ କେବେ ପଛରେ ବସେ ନା।
ମୁଁ ବି ସେଇଆ ପାଇଁ ପଛକେ ମୁଁ ପଛକେ ଠିଆ ହେଇକି ଯିବି କିନ୍ତୁ ଜମା ମୋର ସେମିତି ବାନ୍ତି ଅଛି ମୁଁ ବସ ରେ ବସିିବି ମାନେ ମୋର ବାନ୍ତି ହବଣି
କରିକି ମୁଁ ମୋର ଟିକେ ଝରକା କତିରେ ବସମି ଦୟା କରିକି ମୁଁ କହିଲ ତମେ ଯା ଯିଏ ଅଛ ଭାଇ ଟିକେ ତମେ ସାଇଡି ହୁଅ ବସି ମତେ ଭାରି ବାନ୍ତି ନାଗିବ ମୁଁ ନହେଲେ ଜରି ବି ନେଇକି ଯାଏ। ଗୋଟେ ଗୋଟେ ବେଳେ ଆଉ କଣ କରିମି ଯଦି ଇଏ ଅସୁବିଧା ହେବ ତୁ ଆଉ କଣ ମୁଁ ମଣିଷ ଉପରେ ବାନ୍ତି କରିବି ନା କଣ ମୁଁ ନିଜେ ପଳେଇଯାଏ।
ହଁ ଯିଏ ବି ବସିଥିବ ତାଙ୍କୁ ଆଉ ଉଠେଇକି ଆଉ ବସି ପାରିବ କି?
ସେଇପା ମୁଁ ସେଇଥିପାଇଁ ମୋର ପଳେଇ ଯାଏ ମୁଁ କହିଲି କି ମୁଁ ମୋର ଯାଇ ମୁଁ ମୋର ଘରେ ମୋର ନାଇଁ ଇଏ କଣ ଇଏ ଜରି ନେଇକି ପଳେଇଯାଏ ମୁଁ ଘରରୁ। ମୁଁ ରୁମରେ ବସେ ନହେଲେ ଆଉ କଣ କରିମି ନହେଲେ କଣ ଆଉ ଇଏ କରିମି ନା ମଣିଷ ଉପରେ ବାନ୍ତି କରିବି ସେଇଥିପାଇଁ
ହଁ ମତେ ଖରାପ ଲାଗିବ ନା ଆଉ।
ସେଇପା ମୁଁ ମୋର ଜରି ନେଇକି
ତମେ ଯେତେବେଳେ ହଁ ତାପରେ ବେଶୀ ବି ଯୋଉ ସେ ବସରେ ଭିଡରେ ଯା ତାପରେ ଯୋଉ ଯଦି ଏସି ବସ ହେଇଥିବ ଆହୁରି କବାଟ ଝରକା ଦେଇଦେଇଥିବେ ମାନେ ସେ ଝରକା ପୁରା ଦେଇ ଦେଇଥିବେ ସେ ଆହୁରି ବେଶୀ ଗ୍ୟାସ।
ସିରେ ବଢିଆରୁ ରହିଯାଏ ମାନେ ବସ ରେ ହଉ ୟା ତ ଫେରେ କାରରେ ହଉ ମୁଁ ଜମା ରହିପାରେ ନା ଏଭଳିଆ ମାନେ ମତେ ଅଣ ନିିଶ୍ୱାସି ନାଗିବ ମୁଁ ଏଇ ବାନ୍ତି କରିମି କି ମରିଯିବି ଏଇଭଳିଆ ମୋତେ ନାଗିବି।
ମୁଣ୍ଡ ଫୁଣ୍ଡ ପୁରା କଣ ହେଇଯିବ ଯେ କହିବୁ ମୁଁ ଆଉ ଏଠୁ ଉଠିକି ଯାଇପାରିବିନି।
ତମେ କୁହ ନା ମୁଁ କହିବି କି ନା ମୁଁ ଗରମରେ ମରିଯାଏ ବରଂ ତମେ କବାଟ ଖୋଲିକି ବସ ମୋର ନହେଲେ ପୁରା ଜୀବନ
ମୋର କହିବି ଏସି ପଛରେ ବନ୍ଦ କରିଦିଅ ମୁଁ ସେମିତି ବସି କିନ୍ତୁ ଝରକାଟା ଖୋଲ।
ସେଇଆ।
ତାପରେ ଯଦି ଝରକା ନ ଖୋଲିଲେ ତାପରେ ଯାହା ହବ ସେଇଟା ତମ ଇଏ ଆଉ।
ହଁ ପା ଆଉ ତମକୁ ବାନ୍ତି ଫାନ୍ତି ନାଗେ ନା ବସ ରେ?
ହଁ ମୋର ତ ପ୍ରବଳ ହୁଏ ବସ ରେ ଗଲା ମାନେ ଯଦି ଫାଙ୍କା ଥିବ ତାହେଲେ ଆରାମ ସେ ବସିକି ପଳେଇବି ଆଉ ଯଦି ଭିଡ ଇଏ ହେଲା ଶଇଲା ଆଉ।
ଗଲା ଆଉ।
ହଁ ମୁଣ୍ଡ ତଥାପି ମୋ ମୁଣ୍ଡ ଫୁଣ୍ଡ ପୁରା ବିନ୍ଧିକି ମାନେ ପୁରା ଇଏ ହୁଏ।
କୁହନା କୁହନା ଏଇ ମୁଣ୍ଡା ଫୁଣ୍ଡା ବୁ ବି
ଯୁଆଡେ ଧର ବହୁତ ବାଟ ଧର ଯିବା ପାଇଁ ଯଦି ଥିବ ତାହେଲେ ମୁଁ ମେଡିସିନ ଖାଇଦେଇକି ପଳାଏ।
ହଁ ମେଡ଼ିସିନ
ମେଡିସିନ ମୋର ଖାଇଲେ ବି ତଥାପି ବାନ୍ତି ହବ।
ହଁ ପା ଗୋଟେ ଗୋଟେ ଗୋଟେ
ଗୋଟେ ହ ଗୋଟେ ଗୋଟେ ରହିଯାଇଛି ତ ଆଉ। ମାନେ ଏମିତି ବାନ୍ତି ଫାନ୍ତି ହେଲେ ଗୋଟେ କୁଆଡେ ବୁଲିବାକୁ ଯିବା ପାଇଁ ବାହାରକୁ ଗୋଟେ ଇଚ୍ଛା ହବନି।
ହଁ ସେଇପା ମୁଁ - ହଁ ଗୋଟେ ଗୋଟେ ଭଳିଆ ସେଭଳିଆ ହୁଏ।
ହଁ।
ହୁଁ ଏ ମାନେ ଯଦି କୁଆଡ଼େ ଦୂର ବାଟ ଗଲେ ଯଦି ମୁଁ ମୋର ଭାଇ ମୋର ଖେଳି କିବା ଖେଡ଼ିକି ପାଖରେ ବସେ ମୁଁ ଯିଏ ବି ଯଦି ଠେଲେ ଠେଲେ ବସିଥିବ ମୁଁ କହିବି ନା ଆଉ ମୁଁତେ ବାନ୍ତି ଫାନ୍ତି ବି ଟିକେ ଘୁଞ୍ଚ ମୁୋ ମରେ ସେଠି
ଆମ ବସ୍ ରେ ଗଲା ବେଳେ ପୁରା ଚୁପ୍ ଚାପେ ବସିବି। ପାଟି ପୁରା ଚୁପ୍ ଚାପ୍ ମାନେ ଇଏ ଆଉ କିଛି କଥାବାର୍ତ୍ତା ବି କରିବିନି।
ହଁ ଭଲ ଆଉ କଣ।
ହୁଁ।